ଆଉ କିମ୍ବ ଭଲ ଅଛ ନା ନାହିଁ? ହାଲୋ। ହାଲୋ।
ହଁ ହାଲୋ।
ହ୍ୟାଲୋ।
ହଁ କୁହ।
ଆଉ ତୁମେ ଭଲ ଅଛ?
ହଁ ଭଲ ଅଛି ଆଉ କଣ କରୁଚ ତମ ଆଡ଼େ କେତେ ଗରମ ହୋଉଚି? ଆମ ଆଡେ ଏତେ ଗରମ ହୋଉଚି ଯେ ମୁହଁ ହାତ ଖାଲି ଘିମିରି ଫିମିରି ହେଇଯାଉଛି। ଆଉ ମୁହଁରେ ସବୁ ତ ବ୍ରଣ ହେଇଯାଉଛି କିଏ କଣ କରିବ କେତେ ପ୍ରକାର ଔ ବ ସବୁ ଉଠି ଯାଉଛି ଦରଜ ହୋଉଚି ମୁହଁରାକ ସବୁ ଉଠି ଆଉଚି ନାଲି ନାଲି କେତେବେଳେ ନାଲି ନାଲି ହୋଉନି କେତେବେଳେ ଖାଲିରେ ଏମତି ଜଣା ପଡୁନି ବି କିନ୍ତୁ ଦରଜ ଲାଗୁଛି ମୁହଁରେ। ଏତେ ଗୁଡେ ଉଠୁଛି କଣ କରିବ ମଣିଷ। ବହେ ଉଠି ଯାଉଚି। ଆଉ ଏରା ଦରଜ ହୋଉଛି ଯେ କାଟୁଚି ଫୁଣି ଯଦି ପଳୋଉଚି ପଳୋଉଚି ପଳେଇଲା ପରେ ଦାଗ ରହି ଯାଉଛି ସେ ଦା ଗ ସହଜରେ ଯାଉନି ସେଇଥିପାଇଁ ମୁଁ କଣ କରିଚି ନା ହଳଦୀ ଗୁଣ୍ଡ କରିଦେଇଚି ହଁ ଏତିରେ କମଳା ଚୋପା ଶୁଖିଲା କମଳା ଚୋପା ଗୁଣ୍ଡ ଆଉ ତାକୁ ଏ ଯୋଉ ନଡିଆ ଟିକେ ଦେଇଚି କୋରା ନଡିଆ ଆଉ ଗୋଲାପ ପାଖୁଡା ଟିକେ ଶୁଖେଇକି ଦେଇଛି ମୁଲ୍ଏଠି ଟିକେ ଓର୍ଷ ଟିକେ ତାପରେ ଆଉ ଚାଉଳ, ମୁଗ ଆଉ ଗୋଟେ ବୁଟ ଡାଲି ତାକୁ ଭାଜିକି ତାକୁ ବି ଗୁଣ୍ଡ କରିଦେଇଚି ସବୁ ମିଶେଇ ଗୁଣ୍ଡ କରିଦେଲି। ତାକୁ ସେଇ ପାଉଡର୍ ଟା ପାଣି ରେ ନହେଲେ ଗୋଲାପ ଚଳରେ ନହେଲେ କ୍ଷୀରରେ କେତେବେଳେ ତା ଦେହରେ ଆଉ ଟିକେ ମୁଲତାନୀ ମାଟି କୁ ବେସନ ଟିକେ ମିଶେଇ ଦୋଉଚି କଫି ଟିକେ ପକେଇ ଦୋଉଚୁ ବଢିଆ କାମ କରୁଛି ମୋର ଦାଗ ଟିକେ କମି ଆସିଲାଣି। ଅ ଏଇ ଗରମ ଯୋଗୁ ଉଠି ଯାଉଛି ଏମିତି ମଝିରେ ମଝିରେ ଏମିତି କରିକି ମାରି ଦୋଉଚି ମୋର କମି ଯାଉଛି ଆଉ ତମର କି ଅବସ୍ଥା?
ଆମର କଥା କଣ କହିବି ଏ ଏ ମାନେ ଗରମ ତମେ ଯାହା କହୁଛ ଏକଦମ ଠିକି। ତମ ପଟେ ଯେତିକି ଗରମ ହୋଉଚି ତାଠୁ ଅଧିକ ଗରମ ଆମ ପଟେ ହୋଉଚି। ମାନେ ଏତେ ଝାଳ ଏତେ ଝାଳ ମାନେ ଏତେ ସୋସ୍କା ସୋସ୍କା ଲାଗୁଛି ତମେ ତ ମୁହଁର ବ୍ରଣ କଥା କହୁଚ ମାନେ ଆମ ମାନଙ୍କର ଏଭଳି ହୋଉଚି ଦେହ ହାତ ବି ଦରଜ ହେଇଯାଉଛି ମାନେ ଗରମରେ ମାନେ କାମ ତ କରିବାକୁ ପଡିବ ଆଉ ଗୋଟେ କଥା କଥା ମୁଁ ଶୁଣିଥିଲି ଏଇ ଯୋଉ ମାନେ ଖରାରା ହୋଉଚି ଦେହ ହାତ ତ କଳା ପଡିଯାଉଛି। ପୁରା ଶୁଖେଇ ଦୋଉଛି ମୁହଁରେ ବ୍ରଣ କରୁଚି। ତାପରେ ଏଇ ସବୁ ଖରାରା ମାନେ କର୍କଟ ରୋଗ ହୋଉଚି ମାନେ ଏଇ ଖରାରା ଦେହ ପାଇଁ ଭଲ ନୁହେଁ। ଶରୀର କର୍କଟ ରୋଗ ଏଇ ଖରାରେ ଯଦି ତମେ ବେଶୀ ସମୟ ବାହାରେ ବସିବ ଆଉ ସେଥି ଯୋଗୁଁ ମାନେ ଶରୀର କର୍କଟ ରୋଗରେ ମାନେ ସମ୍ମୁଖୀନ ହବ। ସେଥି ଯୋଗୁଁ ଏଇଟା ମାନେ ବହୁତ ବିପଦ ଜନକ। ଏତେ ବିପଦ ଜନକ ମାନେ କହିହବନି। ଲୋକମାନେ ମାନେ କେମ ଯୋଉମାନେ ବାହାରେ କାମ କରୁଚନ୍ତି ତାଙ୍କର କାମ ତ କରିବାକୁ ପଡିବ ନା। ଆଉ ସେ କାମ ପାଇଁ ସେମାନେ କେତେ କଣ କଷ୍ଟ କରୁଛନ୍ତି କାହିଁରେ କଣ। ସେଇ ଯୋଗୁଁ କିନ୍ତୁ ଶ୍ ଏଇ ଖରାରେ ବେଶୀ ସମୟ ବାହାରକୁ ବୁଲିବା କଥା ନୁହେଁ। ବୁଲିଲେ ମାନେ ହିଁ ତମେ ମାନେ ରୋଗରୁ ଶିକାର ହବ। ଆଉ ମୁଁ ସେମିତି ମଉ ମସୁର ଡାଲି ଗୁଣ୍ଡ ଆଉ ମୁଲତାନୀ ମାଟ ଆଉ ତମେ ଦାଗ ପାଇଁରା ଲଗଉଛ ଗୋଟେ ଭଲ ଜିନିଷ ଦାଗ ମାନେ ଲିଭେଇ ଦିଏ ସିଏ ହଉଚି କଣ କହିଲ ଫିଟିକିରି। ତମେ ଫିଟିକିରି ଆଉ ମୁଲତାନୀ ମାଟି ଗୁଣ୍ଡ କରିଦବ। ତାକୁ ସପ୍ତାହକୁ ତିନି ଥର ଆଁ ଶ୍ ଡେଲି ଲଗେଇବନି। ସପ୍ତାହକୁ ତିନି ଥର ଗୋଟେ ଗୋଟେ ଦିନି ଛାଡିକି ତିନିଥର ସପ୍ତାହକୁ ସେଇଟା ଯୋଉ ଯୋଉ ଯୋଉ ଜାଗାରେ କେବଳ ଦାଗ ହେଇଚି ସେଇ ସେଇ ଜାଗାରେ ସେଇ ଯୋଉ ପେଷ୍ଟ ଟା ଲଗେଇବ। ଲଗେଇଲେ ସେଇଟା ଦେଖିବ ଦାଗ ବହୁ ମାତ୍ରାରେ କମେଇଦବ। ସେଇଟା ଗୋଟେ ବହୁତ ଭଲ। ମାନେ ପୁରାତନ କାଳର ବିଧିଟା ଆଉ ସେଇଟା ବହୁତ ଭଲ ବି। ଆଉ ସେଇଟା ମୁଁ ଲଗାଏ ସେମିତି ମୋର ଟିକେ କମେ ତମେ କେବେ ଏମ୍ ତି ମାନେ ଉଁ ଫିଟିକିରି କଥା ଜାଣିଥିଲ। ଯେମାନେ ଏମିତି ଲଗାନ୍ତି କି ନ ନାହିଁ। ଆଉ ଜାଣିଛ ମାନେ ଏଇ ଫିଟିକିରିଟାକୁ ବାହାର ଦେଶର ଲୋକମାନେ ଏମାନେ ବିକ୍ରି କରୁଚନ୍ତି ଚାରିଶହ ପାଞ୍ଚଶହ ଟଙ୍କା ମାନେ ଆମ ଦୋକାନ ଦୋକାନରେ ଏଇଟା ମିଳୁଛି କୋଡିଏରୁୁ ପଚାଶ ଟଙ୍କା ଭିତରେ। କିନ୍ତୁ ଫିଟିକିରି ଟା ବାହାର ଦେଶରେ ବିକ୍ରି କରୁଚନ୍ତି ପାଞ୍ଚଶହ ଟଙ୍କା। ମାନେ ଏଇଟା ଏତେ ଉପାଦାୟ ଉପକାରୀ। ଆଉ ଏମିତି ସବୁ ମସୁର ଡାଲି ଟା ମୁଁ ମୁହଁ ଧୋଇବା ବ୍ୟବହାର କରୁଚି ଆଉ ଏଇ ଫିଟିକିରି ଟା ଦାଗ ପାଇଁ ଲଗଉଚି। ଆଉ ଗୋଟେ ଲଗଉଛି କଣ କହିଲ? ହୁଁ ଯୋଉ ଗହମ ତେଲ ଗହମ ତେଲଟାକୁ ପୁରା ଗହମ ତେଲ ତା ସହିତ ଆଲୋଭେରା ମିଶେଇକି ଗୋଟେ ମଶ୍ଚୁରାଇଜର୍ ହଉଚି ସେଇଟା ଟିକିଏ ମୁଁ ଲଗାଉଚି। ଆଉ ସେଇଟା ଲଗେଇଲେ ବହୁତ ଭଲ। ସେଇଟା ଲଗଉଛି ଆଉ, ଆଉ ତମେ କଣ କଣ ସବୁ ଲଗଉଛ ଏବେ ଖରା ଦିନରେ?
ତମେ ଯୋଉଟା କହିଲ ସେଗୁଡା ବହୁତ ଭଲ କାମ କରେ ଆଉ ସବୁ ତ ଲଗେଇଲେ ଭଲ। ଟିକେ ଫିଟିକିରି ଟା କଣ କହିଲ ମୋର ଟିକେ ରହୁଛି ନରମ ତ ଚା ରହୁଛି ତ ଫିଟିକିରି ଟା ମୁଁ ଜାଣିଚି ବହୁତ ଭଲ କାମ କରେ। ହେଲେ ଜର ଟିକେ ନରମ ରହୁଥିବ ଟିକେ-, କଣ ଜିନିଷ ଲଗେଇ ଦେଲେ ନାଲି ପଡିଯାଉଥିବ। ସେଇଟା ଟିକେ ସମସ୍ତଙ୍କର ଦେହରେ ଯାଏନି। ତ ଫିଟିକିରିଟା ଇଏ ଟିକେ ସମସ୍ତେ ଲଗେଇ ପାରନ୍ତିନି କିନ୍ତୁ ଫିଟିକି। ର ଆହୁରି ବହୁତ କାମ ବଢିଆ କାମ ଯେ ଆମେ ଯୋଉ ଲଗଉଛନ୍ତି ଆମ କାଖରେ। ତାକୁ ଫିଟିକିରି ଜାଗାରେ ଯୋଉ ଆସୁଛି କଣ ତାକୁ କହୁଛନ୍ତି ମନେ ପଡୁନି ତାକୁ ନ ଲଗେଇ ଯଦି ଫିଟିକିରି ଲଗେଇବ। ତାହେଲେ କାଖ କଳା ପଡିବନି ତା ସହିତ, ଆଉ ଆମର ଫିଟିକିରିଟା ନା ନୁହ ସ୍ମେଲ ଯୋଉଟା ଦୁର୍ଗନ୍ଧଟାକୁ ବନ୍ଦ କରିଦବ। ସେଇ ଯୋଉ ଦୁର୍ଗନ୍ଧ ବାଲା ଏ ଯୋଉ କୀଟାଣୁ, ଜୀବାଣୁ ଗୁଡାକୁ ସେ ମାରିଦିଏ ସେଥିପାଇଁ ଉ ଆମର ଗନ୍ଧ ଆସେନା। ଫିଟିକିରିିଟା ସେଇଥିପାଇଁ ଏବେ ଚାଲିଛି। ମାନେ ସେମତି ଯୋଉ ଫିଟିକିରିଟା ନା ଆମେ ଲଗଉଛେ ଟିକେ ପଥର ଟାଇପର ଟା। ଟିକେ ବଙ୍କା ତେଡା ଥାଏ ଟିକେ ଟାଣୁଆ କୋଉଠି ଧାରୁଆ କିନା ଥାଏ। ସେମିତି ବୋଲି ଆମେ ଟିକେ ଅସୁବିଧା ହଉଛି। କିନ୍ତୁ ମାର୍କେଟରେ କି ଦୋ ଦୋକାନ ବଜାରରେ ଗୋଟେ ମିଳୁଛି ସାଇଜରେ କଟା ହେଇଥିବ। ଗୋଟେ ପି ଟିକିରି ଗୋଳିଆ ଟାଇପର ଉପରଟା ହେଇଥିବ। ସେଟାକୁ ଲଗଉଛନ୍ତି ମାର୍କେଟରେ ମିଳୁଛି। ଦେ ସେଇଟା ମିଳୁଛି ତିନିଶହ ଚାରିଶହ କି ପାଞ୍ଚଶହ କି ସତରେ ହଜାର ପନ୍ଦରଶହ ପଳଉଛି ଏତେ ଦାମିକିଆ ଆଉ ଉ ଦେ ଏତେ ଗରମ ହଉଛି କଣ ଲଗେଇବ ସେଗୁଡା ଲଗେଇଲେ ଭଲ ନାଚୁରାଲ ଯୋଉଟା ପ୍ରା ପ୍ରାକୃତିକ ଆଉ ଭଲ କାମ କରିବ। ଆଉ ଦାଗ ପାଇଁ ଯଦି ଲଗଉଚ ଯାଇ ଫଳକୁ ଘୋରିଦବ? କ୍ଷୀର କି ନହେଲେ ପାଣିରେ କୋଉଠି ଗୋଟେ ଘୋରା ପେଡା ଯୋଉ ତାଥିରେ ଘୋରିଦେଇକି ଯୋଉଠି ଯୋଉଠି ବ୍ରଣ ହଉଛି ବ୍ରଣ ଉପରେ ଲଗେଇ ପାରିବ। ଆଉ ତା ଦାଗ ଉପରେ ବି କି ଅଲଗା ବି ତମର ଯଦି ଦାଗ ଯେମିତି ଛଉ ଛଉ ଛଉରେ ଏତେ କାମ ନକରିପାରେ କିନ୍ତୁ ବ୍ରଣ ଦାଗ କି ତମେ କୋଉଠି ଘାଁ ହେଇଥିବ ଦାଗ ରହିଯାଇଛି ସେ ଦା ଲଗେଇବ ବହୁତ ଭଲ କାମ କରିବ ତମେ କଦଳୀ ଖାଉଥିବ ଖରା ଦିନ ଯେହେତୁ ତୁ ଗରମ ଲାଗୁଚି କଦଳୀ ଖାଉଥ କଦଳୀ ଚୋପାକୁ ବି ଯଦି ମୁହଁରେ ମାରିବ। କଦଳୀ ଚୋପା ମୁହଁକୁ ଟାଇଟ ରଖିବ ମାନେ ପୁରା ବୁଢୀ ହବନି। ଆଉ ବଢିଆ ରହିବ ଆଉ ତମେ କଣ ତ କ୍ଷୀର ମୁହଁରେ ଲଗେଇବ କ ଆଖି ଲଗେଇବ ଯଦି ଯୋଉ ଖରାରେ କହୁନ ସିଝି ଯାଉ ଛି ଅତି ଅତି ବାଇଗଣୀ ରଶ୍ମି ଯୋଗୁ। ଆଉ କଫି ଲଗେଇଲେ ଆଉ ସେ ଯୋଉ ପାଉଡର ଟା କହିଲି ତମେ ବି ଯୋଉ ମସୁର ଡାଲି କହିଲ? ତାକୁ ଲଗେଇବ ଯଦି ବଢିଆ କାମ କରିବ ଆଉ ଯୋଉ ଅତି ବାଇଗଣୀ ରଶ୍ମି କହିଲ ତା ଯୋଗୁ ତ ଦେହ ତ ସିଝି ଯାଉଛି। ଆଉ କିଏ କଣ କହିବ ବହେ ଗରମ ହଉଛି। ସିଝିଗଲାକୁ ମଣିଷ ଏ କଳା ପଡିଯାଉଛି ବହୁତ। ଯୋଉଟା କଳା ଅତି ବାଇଗଣୀ ରଶ୍ମି ହେଟା ଆମ ପାଇଁ ବିଲକୁଲ ଭଲ ନୁହଁ ତମେ ଯୋଉଟା କହିଲ ସେଇଥିପାଇଁ ଆମର ତ୍ୱଚାରେ କ୍ୟାନସର ଯୋଉଟା କର୍କଟ ରୋଗ ହଉଛି। ଆଉ ସେଇଟା ପାଇଁ ବାହାରିଛି ତ ଗୋଟେ କ୍ରିମିଟେ। ସେଇଟା ଲଗଉଛନ୍ତି ଲୋକ ଆଜିକାଲି ସେଇଥିରୁ ଟିକେ ମିଳିଛି ଟିକେ ଲୋକଙ୍କୁ ଟିକେ ବାହାରକୁ ଯାଇ ପାରୁଛନ୍ତି ପଛେ ସେଇ କ୍ରିମ ଲଗେଇକି। ଆଉ ଗୋଟେ ଆସୁଛି ଡ୍ରେସ ମାନେ କପଡା ଟାଇପ ର ଗୋଟେ ପିନ୍ଧି ଦଉଛନ୍ତି। ସେଇଥିରେ କଣ ତ ସେ ଅତି ବାଇଗଣୀ ରଶ୍ମି ଟା ପଶିକି ଯାଇ ପାରିବନି ସେଟା ସେମିତି ତିଆରି ହେଇଥାଏ ସେଟାରେ ଗରମ ବି ଲାଗିବନି କାରଣ ହେଟା କଣା କଣା କଣା କଣା ମାନେ ଜାଲି ଜାଲି ଜାଲି ଟାଇପ ର ଥାଏ ପତଳା କପଡା। କିନ୍ତୁ ଅତି ବାଇଗଣୀ ରଶ୍ମି ସେଥିରେ ପଶିବନି। ଆଉ ଛତା ବି ସେମିତି ଆସୁଛି ଯୋଉଥିରେ ଅତି ବାଇଗଣୀ ରଶ୍ମି ପାସ୍ କରିବନି।
ହୁଁ ହଁ ହଁ ହଁ ଯେ ଶୁଣୁ ନ? ତମେ ଯୋଉ କହିଲ ତମ ମାନେ ମୁହଁ ଟା ଯୋଉ ହେଇଯାଉଛି ଯୋଉଁ କିିଟିକିରି ଲଗେଇଲେ ନାଲି ପଡିଯାଉଛି ତାର କଣ ଘଟଣା କହିବେ କି? ତାର ଘଟଣା ହୋଉଛି? ତମେ ଫିଟିକିରି ଟା ଏକ କି ଅନୁପାତ ଚାରିରେ ଲଗେଇବ। ମାନେ ଯଦି ଚାରି ଚାମଚ ତମେ ଦେଲ ମୁଲତାନୀ ମାଟି ଗୋଟେ ଚାମଚ ଦବ ତମେ ଫିଟିକିରି। ସେମିତି ଲଗେଇଲେ ଏଇଟା ସବୁ ଇଏ ପାଇଁ ଠିକ ମାନେ ସମସ୍ତ ସବୁ ଦେଖିବ ଏମିତି ଲଗେଇଲେ ତମ ମୁହଁରେ ସେଟା ଯିବ। ନହେଲେ ଫିଟିକିରିଟା ବହୁତ ମାନେ ହାର୍ଡ ଜିନିଷ ଟା। ମାନେ ବହୁତ ମାନେ ବହୁତ ପାୱାରଫ ଫୁଲ ସେଇ ଯୋଗୁ ତାକୁ ଦେଖୁନ ଡେଲି ବି ଲଗେଇବନି। ଆଉ ତାକୁ ମୁଲତାନୀ ମାଟି ସହିତ ଲଗେଇବାକୁ ପଡୁଛି। ନହେଲେ ମାନେ ଏମିତି ନ ଲଗେଇଲେ ଭାରି କଷ୍ଟ ହବ। ମାନେ ଫିଟିକିରିଟା ଆଉ ଗୋଟେ କଥା ହେଉଛି ଯେ ମାନେ ମାନେ ମୁହଁରେ ତ ଏଇରା ସବୁ ଯୋଉ ହେଉଛି ତାପରେ କେତେ କଣ ବହୁତ କିଛି ଭଲ ବି ହଉଛି। ମାନେ ଲଗାଲଗି କରିବା ଦ୍ୱାରା ବହୁତ ଭଲ ହଉଛି। ମୁହଁ ଟା ବହୁତ ପରିଷ୍କାର ବି ଦେଖ ଯାଉଛି ଆଉ ବହୁତ ମାନେ କିନ୍ତୁ ଏଇ ଗୋଟେ କଥା ଯେ ଘରୋଇ ଜିନିଷର ଆମେ ଯେତେବେଳେ ବ୍ୟବହାର କରିବା ଆମେ ତାକୁ ମାନେ ପୁରା କଣ୍ଟିନ୍ୟୁ ବ୍ୟବହାର କରିବାକୁ ପଡିବ। ଲଗାତାର ବ୍ୟବହାର କରିବାକୁ ପଡ଼ିବ ନହେଲେ ସେଟାର ମାନେ ଓଁ ପ୍ରଭାବ ଟା ଏତେ ପଡିବନି ଏମିତି ଆଉ। ଆଉ ହଉ ତାହେଲେ ମୁଁ ରଖୁଛି। ଆଉ ତମେ ତୁମର ଯାଅ କଣ ଲଗାଲଗି ଯଦି କରିବ। ଆଉ ହଉ ତାହେଲେ ମୁଁ ରଖୁଛି ଆଉ ନା ତୁମେ କଣ କହୁଛ?
ଆଜ୍ଞା ଆଜ୍ଞା ମୁଁ ବି ଯାଉଛି ମୋର ବି କାମ ଅଛି କିଛି ଆଜ୍ଞା।
ଆଜ୍ଞା ଆଜ୍ଞା ହଉ ରଖ।